ହ୍ୟାଲୋ।
ହଁ ହ୍ୟାଲୋ।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
କଣ କରୁଛ? ନାଇଁ ବସିଛି। ବର୍ଷା ଉଠେଇଛି ତ ଏଇଠି ବସିକି ଦେଖୁଛୁ ବର୍ଷା ପବନ କେମିତି ହଉଛି ଆଉ।
ଓଃ ଆଚ୍ଛା।
ଆଉ ତୁମେ?
ମୁଁ ଏଇଠି ବସିଛି। ବର୍ଷା ଉଠେଇଛି ଜୋରସେ ବସିଛି ଆଉ।
ଓଃ ସବୁଆଡ଼େ ବୋଧେ ବ-ବର୍ଷା ଉଠେଇଛି ଗୋଟେ ଟାଇମ ରେ ଆଉ।
ହଁ ଚାରିଆଡ଼େ ବର୍ଷା ହଉଛି।
ହଁ ବର୍ଷ ହଉଛି ନା ଏଇ ଆମ ଆଡ଼େ ଷ୍ଟାର୍ଟ ହେଇଗଲା।
ଏଠି ପବନ ଟିକେ ଟିକେ ହଉଛି। ହେଇନି।
ଆମର ଏଇ ବର୍ଷା ସହିତ ବର୍ଷା ବି ଜୋର ହେଲାଣି, ପବନ ବି ତା ସହିତ ଜୋରେ ହେଉଛି।
ହଁ ହଁ। ବର୍ଷା, ପବନ ଟା ଜୋରେ ହଉଛି। ବର୍ଷା ହେଇନି ବର୍ଷା ହଉଛି ମାନେ ପବନ ହଉଛି ଜୋରରେ।
ଓହୋଃ। ହେଇଯିବ ଆଉ ପବନ ପରେ ବର୍ଷା ନହେଲେ ପବନରେ ଫେର୍ ବର୍ଷା ଫେର୍ ପଳେଇବ ଫେରାର।
ହଁ। ଆଉ କୁହ ତୁମେ ଖାଇ ସାରିଲଣି?
ହଁ ହଁ ଲଞ୍ଚ ରେ ଖାଇଥିଲି ଦିଟାରେ।
ହୁଁ।
ଖାଇଥିଲି। ତାପରେ ଟିକେ ଏନର୍ଜି ଡ୍ରିଙ୍କ୍ ପିଇଥିଲି ଟିକେ ହୋଇଯିବ ଥ୍ରୀ ଥାର୍ଟିରେ।
ହୁଁ ହୁଁ।
ଆଉ ତୁମେ?
ହଁ ମୋର ସରିଯାଇଛି ଖାଇବା।
ଓଃ। କଣ ଖାଇଥିଲ ଆଜି ଲଞ୍ଚ ରେ?
ଭାତ, ଡାଲମା, ସୋୟାବିିନ ତରକାରୀ ଆଉ କଦଳୀ ଆଳୁ ଭଜା।
ହଉ ଓହୋଃ। ନିଜେ କରିଥିଲ ନା ଘରେ?
ହଁ ମୁଁ ନିଜେ କରିଥିଲି।
ଓହୋଃ।
ଆଉ ତମ ମାମା ତିଆରି କରିଥିଲେ ତମ ପାଇଁ? ଚାରିଟା ବେଳେ କିଛି ନାହିଁ। ମୁଁ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
ଚାରିଟା ବେଳେ ମୁଁ ହୁଁ ବସ
ଆଜ୍ଞା।
। ଯୋଉ ମୁଁ ବସିକି ଏଇ ଲାପଟପ୍ ରେ ଲୁଡୁ ଖେଳେ ନହେଲେ ନାଇଁ ଯେ ଇଏ ଟିକେ ଦେଖେ ଆଉ ଏମିତି ଆଉ। ଆଉ କିଛି ନାଇଁ।
ଓହୋଃ। ହ୍ୟାଲୋ?
ହଁ।
ହଁ ମୋର ମାମା କରିଥିଲେ ମୁଁ ଖାଇଥିଲି ଆଉ।
ହୁଁ ହୁଁ
ହଉ ସେ ତମ ରଜ ପାଇଁ ସପିଙ୍ଗ୍ ସରିଲାଣି।
ନା ମୁଁ କିଛି କରିନି ଘରେ ଯେଉ ଯାଇଥିଲି ଆଣିଛନ୍ତି ମୁଁ ଆଉି ଯାହାକି ନିଜ ପାଇଁ କିଛି ଆଣିନି ସେ କେବଳ ଖାଲି ଗୋଟେ ଶାଢୀ ନେଇ ଆସିଥିଲେ କହିଲେ ଶାଢୀ ଆଣିଛୁ ପିନ୍ଧିବୁ ତ ମୁ କହିଲି ମୁଁ ଶାଢୀ ପିନ୍ଧିବିନି। ମୋର ଦିଟା ଡ୍ରେସ୍ ଅଛି ସେ ଦିଟା ପିନ୍ଧିଦେବି ଆଉ।
ଓହୋ। ମୋର ସରି ଏବେ ଭିଡ ଅଛି ପ୍ରବଳ ମା ମାତେ
ବହୁତ ଭିଡ ରହୁଛି ପା
ପ୍ରବଳ ଭିଡ ଅଛି ଆଉ ମୁଁ ଯାଇଥିଲି ଦି ଚାରି ଦିନ ତଳେ ଆଣିବା ପାଇଁ କିଛି ଜିନିଷ। ଘରର ସେ ହଁ ଗୋ ଗୋଟେ ଶାଢୀ ଆଣି ଆଉ ଯିବା ଥିଲା ଆଉ ତ ଯାଇନି ଦିପହରେ ବର୍ଷା ହଉଛି ବାଡିକୁ। ଖରା ହଉଛି ଜୋରସେ ପ୍ରବଳ ଗରମ ହଉଛି ଆଉ ଯାଇ ହଉନି ତ
ଓ ହୋ।
ମାନେ ଦିନ ସାରା ଖରା ହଉଚି ବାହାରକୁ ବାହାରି ହଉନି। ତାପରେ ଟିକେ ମାନେ ଖରା କମିଲା ବେଳକୁ ବର୍ଷା ଷ୍ଟାର୍ଟ୍ ହେଇଯାଉଛି ସେଥିପାଇଁ।
ହଁ ସେଇଟା ଟିକେ ପ୍ରୋବ୍ଲେମ୍ ରହୁଛି ବା।
ମାର୍କେଟ୍ ଏଠୁ ଦୂରରେ ହଁ ମାର୍କେଟଠ ଟିକେ ଦୂରରେ ଘର ଠାରୁୁ ସେଥିପାଇଁ ଆଉ କୁଆଡେ ଯାଇ ହଉନି ଆଣିବା ପାଇଁ ଆଉ। ଭାବୁଛି କାଲି ଯିବି ଆଉ।
ଆଜ୍ଞା ହଉ ରାତିରେ ଗଲେ ବି ଲେଟ୍ ହେଇଯିବ ନା ଯାଇକି ଆଣିବା ପାଇଁ।
ହଁ ଲେଟ୍ ହେଇଯିବ ସନ୍ଧ୍ୟାବେଳେ ଗଲେ ବି ବର୍ଷା ପବନ ଜୋରେ ହଉଛି ନା ମାନେ ଲାଇଟିଙ୍ଗ୍ ହଉଛି ସେଥିଲାଗି ଡର ଲାଗୁଛି ଯିବା ପାଇଁ।
ଓହୋ।
ଆଉ ତମକୁ ସବୁ କଣ କଣ କରେ କଣ କଣ କରିବାକୁ ଭଲ ଲାଗେ।
ମୋତେ ରୋଷେଇ କରିବା ପାଇଁ ଭଲ ଲାଗେ ପଢ଼ିବା ପାଇଁ ଭଲ ଲାଗେ। ମାନେ ଫୁଲ ଗଛ ସବୁ ଫଳ ଗଛ ସବୁ ଲଗେଇବା ପାଇଁ ଭଲ ଲାଗେ।
ହୁଁ।
ସବୁ ଭଲ ଲାଗେ କରିବା ପାଇଁ ମୋତେ କାମରେ ମୋର କିଛି ପ୍ରୋବ୍ଲେମ୍ ନାହିଁଁ ସବୁ କରିଦେବି।
ହ୍ୟାଲୋ।
ଆଉ କଣ ମାନେ ଡିସ୍ କଣ ସବୁ ଭଲ ବନାନ୍ତି।
ଡିଶରେ ବିରିୟାନୀ। ଆଉ ଚିକେନ ଚିକେନ ବନାଏ ଭଲ। ମାଛ ସାଧାରେ ସବୁ ଜିନିଷ ବନେଇ ଜାଣିଛି ଆଉ ସମସ୍ତେ। ଖାଇକି ପ୍ରଶଂସା କରନ୍ତି ଟିକେ ମୋର।
ତ ହଁ ତାହେଲେ ବଢିଆ ବନଉଥିବେ ସେଠି ପାଇଁ
ହଁ ଭଲ ରୋଷେଇ କରେ ଆ
ବିରିୟାନୀଟା କେଉଁଟା ବେଶୀ ଭଲ ଲାଗେ ମାନେ ମାନେ କରିକି ଖାଇବା ପାଇଁ ମସରୁମ୍ଟା ନା ଆମର ନନ୍ଭେଜ୍। ନା ଆମର ଭେଜ୍।
ନନ୍ ଭେଜ୍ ନନ୍ ଭେଜ୍ ରେ ମାନେ ଚାରି ପାଞ୍ଚ ଥର ହଁ ଚାରି ବର୍ଷର ବନେଇଦି ଯେତଥର ବନେଇଛି ଭଲ ହେଇଛି। ସମସ୍ତେ କୁହନ୍ତି ଭଲ ଲାଗୁଛି କିନ୍ତୁ ଓ ଫାଷ୍ଟ୍ ଥରେ ଯେତେବେଳେ ବନେଇଥିଲି ମାନେ ଖରାପ ହେଇଥିଲା ତାପରେରେ ଏନ୍ ଠିକ୍ ନିଉ
ଫାଷ୍ଟ ଥରକ ଟିକେ ମାନେ କଣ କହିଲେ ଯାହାବି ହେଲେ କୋଉଟାରେ କିଛି ନଥିବ ସେ ଚାଉଳଟା ଆଇଦର ଟିକେ କମ ସିଝିଥିବ ନହେଲେ ଅଧିକ ସିଝିବ ନହେଲେ ଆଉ କଉଥିରେ କିଛି
ନା ନା ମୋର କମ୍ ହିଁ ଶିଜିଥିଲା ମୋର ଆହୁରି ସିଝିଥାନ୍ତା ତ ସିକଷ୍ଟି ଫାଇଭ ପର୍ସେଣ୍ଟ ହେଇଥିବ ଆଉ ହେଇନି। ମାନେ ବିରିୟାନୀ ବି କଣ ଏଇଟି ପର୍ଷେଣ୍ଟନେ ସେ ସିଝିିବାବା କଥା ଚାଉଳ ଟା ମୁଁ ଅଳ୍ପ ମାନେ କାଳେ ମାନେ ଉମ ପୁରା ନରମ ହେଇ ଯିବ ସେଥିପାଇଁ ମୁଁ କାଢିଦେଲିି ସେଥିପାଇଁ
ମୋର ଫାଷ୍ଟ ଟାଇମ୍ ସେ ବିରିୟାନୀ ଇଏଟା ତ ଏଇଆ ହେଇଥିଲା ତାପରେ ଯୋଉ ଆଠ ଦଶଥର କଲିଣି ଆଉ ପୁରା ପରଫେକ୍ଟଲି ହେଉଛି କିଛି ଓ ପ୍ରୋବ୍ଲେମ୍ ହୋଉନି।
ହଁ ଓଭରକୁକ୍ କଲେ ଭଲ ଲାଗିବନି କି ମାନେ ସେମିତି ଟାଣ ଟାଣ ଟିକେ ରହିଲେ ବି ଭଲ ଲାଗିବନି
ଭଲ ଲାଗିବନି।
ଠିକ୍ ସେ ହଣ୍ଡ୍ରେଡ୍ ପରସେଣ୍ଟ ହେଲେ ବଢିଆ ଲାଗିବ ଖାଇବାକୁ
ଆଜ୍ଞା।
ଆଉ ଫାଷ୍ଟ ଫୁଡ ରେ କୋଉଟା ଭଲ ଲାଗେ ଖାଇବା ପାଇଁ?
ଫାଷ୍ଟଫୁଡ଼ରେ ଭଲ ଲାଗେ ଏଗ୍ ରୋଲ୍ ଭଲ ଲାଗେ ଚାଓମିିନ ଭଲ ଲାଗେ। ଚିକେନ ପକୋଡ଼ା ଭଲ ଲାଗେ ଚିଲ୍ଲି ଚିକେନ୍ ଭଲ ଲାଗେ।
ହୁଁ ହୁଁ।
ଏଇଗୁଡା ମୁଁ ଆକ୍ଚୁଆଲି ଘରେ ବନେଇକି ହିଁ ଖାଇଦିଏ ବେଶୀ ମତେ ଭଲ ଲାଗେ ବାହାର ଅପେକ୍ଷା।
ହୁଁ ହୁଁ।
ଘରେ ଏଗ୍ ରୋଲ ହେଲା କିତେ ମାନେ ଚିଲି ଚିକେନ ହଉ କି ସେ ଚାଉମିନ ହଉ ସବୁ ଗୁଡା ମୁଁ ଘରେ ନିଜେ ବନେଇକି ଖାଏ। ଚାଟ ହେଲା
ହଁ ମୁଁ ବି ପ୍ରାୟ ଟାଇମ ମୁ ଘରେ ତିଆରି କରିଦିଏ ଦହିିବରା ଟା ମୁଁ ପ୍ରାୟ ଟାଇମ୍ ଘରେ ତିଆରି
ସେଇ ପା ଦହିବରା ଆଳୁଦମ ଗୁଗୁନି ମୁଁ ଘରେ ବନେଇକି ଖାଇଦିଏ।
ହଁ ହଁ ପ୍ରାୟ ଜିନିଷ ଘରେ କିନ୍ତୁ ମୁଁ ପା ବାହାର ଜିନିଷ ଖାଇବା ଟା ଆଭଏଡ କରେ କାରଣ ଥରେ ମୁଁ ଖାଇକି ମୋ ଦେହ ଖରାପ ହେଇଥିଲା ସେବେଠୁ ବାହାର ଜିନିଷ ଖାଉନି। ଏବେ ଲୋଭ ଆସୁଛି ଖାଇବାକୁ କିନ୍ତୁ ଖାଉନି। କାରଣ ଦେହ ଖରାପ ହେଇଥିଲା ଥରେ ପେଟ ଖରାପ ହେଇଯାଇଥିଲା ଆଉ ସେବେଠୁ ଖାଉନି। କେବେଠୁ ଛାଡି ସାରିଲିଣି ଚାରି ପାଞ୍ଚ ବର୍ଷ ହେଲା ଖାଉନି ଆଉ ବାହରୁ ଖାଇଲେ ବି ଅଳ୍ପ ଖାଉଛି ମାନେ ଆଗେ ଯେତେ ଖାଉଥିଲି ଅଧିକ ଟାଇମ ସେତେ ଆଉ ଖାଉନି। ବାହାର ଅସ୍ୱସ୍ଥ୍ୟକାରକ ଅସ୍ଵସ୍ଥ୍ୟକର ପରିବେଶ ରୁ ସେମାନେ ସବୁ ଏଇ ପାଣି ଇଏ ସିଏ ଏମତି ଆଉ ଖରାପ ହେବ ନା ସେଥିପାଇଁ ଘରେ ସମସ୍ତେ ପାତି କରୁଥିଲୁ ନାଇ ନାଇ
ତେବେ ଶୀ ପ ତାଙ୍କର କଣ କହିଲେ ତା ପାଣି ଗୋଟେ ତେଲ ଆଉ ଗୋଟେ ମସଲା ସେ ତିନିଟା ଯାକରେ ହିଁ ପ୍ରୋବ୍ଲେମ୍ ବେଶି ରହୁଛି।
ହଁ ତାପରେ ମାନେ
ତ ଆଜ୍ଞା କୁହନ୍ତୁ।
ହଁ ତାପରେ ଯୋଉ ମାନେ ପାଣି ଟା ବେଶୀ ମାନେ ଅପରିଶ୍ ସ୍କାର ପାଣି ଯାହା କି ପେଟ ଖରାପ ହେଇଯାଉଛି ଆଉ।
ଆଜ୍ଞା। ଭଲ ଘରେ ବନେଇ ଦେଲେ ଆପଣ ବି ଖାଇଲେ ଘରେ ସମସ୍ତେ ଖାଇଲେ। ସମସ୍ତଙ୍କ ପାଇଁ ଭଲ ରହିଲା।
ମୋ ଶାଶୁ କହିବେ କି ତମେ ଯାହାବି କିଣ ମାନେ ତିଆରି କର ମାନେ ବାହାରେ ସେ ଜିନିଷ ଟା ଦେଇକି କିଣୁଛ। କିନ୍ତୁ ତମେ ସେଇଟା ମାନେ ଘରେ ଚାହିଁଲେ ବି ଇଜିଲି ବନେଇ ପାରିବ। ହଁ ସେଟା ସମସ୍ତେ ବି ଖାଇପାରିବେ ତମେ ବି ଖାଇପାରିବ ଭଲ ଦେହ ପାଇଁ ବି ଭଲ। ଆଉ ବାହାରୁ କିଣି ଖାଇଲେ ହଁ ବାହାରୁ କିଣି ଖାଇଲେ ଅସୁବିଧା ହବ ତାପରେ ସେତିକି ପଇସାରେ ବି ସେତେ ମାନେ ହେଇଯାଉଛି ମାନେ ଘରେ। ଖାଇ ଦଉଛନ୍ତି। ତମେ ଯେତିକି ବା ଘରେ ବାହାରେ ଖର୍ଚ୍ଚ କରୁଛ ଘରେ ସେତିକି ଖର୍ଚ୍ଚ କରି ଖାଇ ପାରିବ କିନ୍ତୁ ଦେହ ପାଇଁ ସବୁଠୁ ଭଲ ସେଇଟା। ବାଯ୍ୟ ତେଲ ଯୋଉଟା ଆଉ ପାଣି ଖରାପ ପାଣି ଏଟା ସବୁ ମାନେ ଦେହ ଖରାପ ହେଇଯିବ ନା ସେଥିପାଇଁ ମନା କରନ୍ତି ବାହାରର ଖାଇବାକୁ। ହୁଁ।
ଆଜ୍ଞା।
ମତେ କିନ୍ତୁ ଭଲଗେ ବେଶି ଗୁପଚୁପ ଯୋଉଟା ମୁଁ କେବେ ମାନେ ଆବାଡ଼
କଣ ଘରେ ବନେଇକି ଖାଆନ୍ତି ନା ନା ଘରେ କରନ୍ତି ନା ମାର୍କେଟ୍?
ମାର୍କେଟରେ ମୁଁ ଏବେ ଛଅ ମାସ ହେଲା ଖାଇନି। ଗୁଚ
ଓହୋ। ମୋର ବି ଗପଚୁପ ଖାଇବାଟା ବହୁତ କମ୍ ମୁଁ କହୁଁ ତିନି ଚାରି ମାସରେ ଥରେ ଖାଏ ମୁଁ ବେଶୀ ବି ଖାଇପାରେନି ବହୁତ କମ୍ ଖାଏ।
ସେ ଖାଇବାଟା ନ ମାନେ ମୁଁ ଛଅ ମାସେହେଲା ଛାଡି ଦେଇଛି ଟୋଟାଲ ଯୋଉଠି ବି ବାହାରକୁ ଯାଉଛି ଖାଉନି ଯଦି ବିି ଖାଉଛି ଫ୍ରୁଟ ଜୁସ୍ ପି ଦଉଛି ନହେଲେ ଓଆରେସ ପି ଦଉଛି ନହେଲେ ଆଉ ମାନେ କୋଉଠି ଗଲେ କଟକ ଘରିକା ଫ୍ରୁଟ ସାଲାଡ ଖାଇଦଉଛି କିନ୍ତୁ ସେଗୁଡା ଆଉ ଖାଉନି।
ହଁ ହଁ ସେଇଟା ଠିକ୍ କରୁଛନ୍ତି ମାନେ ହେଲ୍ଥ କନସିଅସ୍ ଅଛନ୍ତି ସେଇଟା ବଢ଼ିଆ ଅଛି। ଗୁପଚୁପ ଟା ଆକ୍ଚୁଆଲ ହେଲଥ ପାଇଁ ବହୁତ ଖରାପ।
ହଁ ହେଲେ ମୁଁ ଯୋଉଠି ବାହାରେ ଯାଉଛି ତାର ଏ
ଆଜ୍ଞା ଆଜ୍ଞା ହଁ କୁହନ୍ତୁ କୁହନ୍ତୁ। ନା ମୁଁ କହିଲି ହଁ ସେଇପ ଗୁପଚ ମୁଁ କହିଲି ବା ଗୁପଚୁପ୍ ଟା ପାଟ ଟିକି ଏ ଟେଷ୍ଟ ଲାଗେ ଆଜ୍ଞା।
ବାହାରକୁ ଗଲେ ନା ଆ ଯୋଉ ମାନେ ସବୁଠୁ ଭଲ ପଇଡ଼ ପାଣି ପିଇଦବ ବଡ଼ି ଡିହାଇଡ୍ରେସନ ରହିବ।
ଆଜ୍ଞା।